ହ୍ୟାଲୋ।
ହ୍ୟାଲୋ।
ଜୟ ଜଗନ୍ନାଥ।
ଜୟ ଜୟନାଟ୍ ଆଂଜ୍ଞା ପ୍ରଣା।
ଭଏସ୍ କ୍ଲିୟର୍ ଶୁଣାଉସତ?
ଆଜ୍ଞା, ଆଜ୍ଞା। ମୋ ଭଏସ୍?
ହଁ, ପୁରା କ୍ଲିୟର୍ ଶୁଣାଉଛି। ଆଉ, କେକ୍ ଆଣିବାକୁ ଗଲେ ତାହେଲେ?
ନାଁ ଯାଇନୁ। ଆପଣଙ୍କ ସହିତ କଥା ହେଲୁ, ଯିବୁ କେତବେଳେ?
ଆପଣ ଲାଇନ୍ ରେ ରହିକି ବି ଯାଇପାରନ୍ତି! ବେକାରଟାରେ ସମୟ କାହିଁ ୱେଷ୍ଟ କରିବେ।
ନା, ନା, ଆଗ ଆମ ସାଇକେଲ ଚଲେଇଯିବୁ ନା ତ
ଛିୟା ବାତ୍
ଆଉ
କେକ୍ ର ଅର୍ଡର ଦେଇ ସାଇଲେଣି?
ନା ଆମର ଏମିତି ଅର୍ଡ଼ର ଦିଆହେବନି। ଆମରଁ କେକ୍ ଥୁଆଇଥିବ ଡାଇରେକ୍ଟ ଯାଇ ଆଣିବୁ।
ଆଚ୍ଛା।
ଆଉ, ଆପଣ କଣ ଖବର କୁହନ୍ତୁ?
ହଁ, ସବୁ ଭଲ। ସବୁ ଭଲତ୍ ତ ନୁହେଁ, କିନ୍ତୁ ତଥାପି, ସବୁ ଭଲ କହିକି କରିଦବାକୁ ପଡୁଛି।
ହଁ-ଅଁ। ସେଇଥାଇଁ କରିବା ପାଇଁ ଜୀବନରେ ପଡ଼ିବ। ଆ-ଆଉ କଣ ହାଲ୍ ଚାଲ୍?
ସବୁ ଭଲ ହିଁ, ହାଲ୍ ଚାଲ୍ ଅଛି। ଆପଣଙ୍କ ହାଲ୍ ଚାଲ୍ କଣ? ସକାଳେ କଣ ଖାଇଥିଲେ?
ମୁଁ ସକାଳେ ଛତୁଆ ଖାଇଥିଲି।
ସକାଳେ କେବଳ ଛତୁଆ ଖାଇଥିଲେ, ଆଉ ତାପ ଦିପହରେ କିଛି ଖାଇଲେନି?
ଦିପହରେ ଭେଜ ବିରିୟାନୀ ଖାଇଥେଲି।
ଛା-ଆ ବଢିଆନା! ଆପଣ ମେସ୍ ରେ ହଉଛି ଭେଜ୍ ବିରିୟାନୀ ଡେଲ୍ ଡେଲ୍ ନା ଆପଣ ଖାଇବାକୁ ଯାଉଛନ୍ତି?
ନା, ଭେଜ୍ ବିରିୟାନୀ ଆଣିଲି କିଣିକିନା। କିନ୍ତୁ ଭେଜ୍ ବିରିୟାନୀ ଖାଇଲିନି। ମୁଁ ଖାଇଲି ଭାତ, ଅଣ୍ଡାଟରକାରି, ଡାଲି।
ବିରିୟାନୀ ଛାଡିକି, ତାହେଲେ ଭାତ ଡାଲି ଖାଉଛନ୍ତି ଆପଣ! ଭଲ ଭଲ।
ନାଇଁ, ବିରିୟାନୀ ସବୁଦିନେ ଖାଇ ଖାଇ ପାଟିକି ଆଉ ଭଲ ଲାଗୁନି। ବୁଝିପାରୁଛନ୍ତି ତ?
ହୁଁ, ବୁଝିପାରୁଛି, ବୁଝିପାରୁଛି। ଆଉ, ଆପଣ ଏସ୍ ଆର ସାର୍ ଙ୍କ ବିଷୟରେ କଣ ଗୋଟେ କହୁଥିଲେ?
ହଁ। ଆପଣଙ୍କୁ, ସେଦିନ ଅଧା କହିଥିବା କଥାକୁ ଆଜି ପୂର୍ଣ୍ଣ କରିବାକୁ ମୁଁ ଚେଷ୍ଟା କରୁଛି। ଆପଣ ଯେଉଁ କଥାରେ ଗୋଟେ ରୁଢ଼ିଟେ ୟୁଜ୍ କରିଥିଲେ? ଯେ ଆଲୁ ଢମଣା, ବୁଲି ବୁଲି ଆସି ସେଇ ଅଗଣା।
ହଁ, ହଁ।
ହଁ, ଆଜି ପର୍ଯ୍ୟନ୍ତ, ଏସ୍ ଆର୍ ସାର୍ ମୋତେ କୌଣସି ରୂପେ ଭି ନିଜର ଶ୍ରେଷ୍ଠତମ ଛାତ୍ର ଭାବେ ଗ୍ରହଣ କରିନଥିଲେ। ସିଏ ଆପଣ ପ୍ଲସ୍ ଟୁ ଫାଷ୍ଟ ଇୟର୍ ବି ଆପଣ ଦେଖିପାରିବେ। ସେକେଣ୍ଡ ଇୟର ବି ଦେଖିପାରିବେ। ଯୋଉ ମୁହୂର୍ତ୍ତରେ ମୋର ଟିକେ ଭଲ ଭଲ ମାର୍କ ରହିବା ଆରମ୍ଭ ହେଲା ସେବେଠାରୁ ସାର ଟିକେ ଟିକେ ରଖିଲେ କିନ୍ତୁ ଲାଷ୍ଟ ମୁମେଣ୍ଟ ଯାଏବ ମୋତେ ତାନା ମାରିବା ସାର ଛାଡ଼ି ନଥିଲେ। ଯେହେତୁ ମୁଁ ଆପ ଆପଣଙ୍କର
ସେଇଥିପାଇଁ ହିଁ ଦେଇଥିଲେ କି ଆପଣଙ୍କ ଭଲ ମାର୍କ ରହୁଥିଲା ବୁଝିପାରୁଛି।
ଆଜ୍ଞା ଆପଣ ବୁଝିପାରୁଥିବେ କାରଣ ମୁଁ ସେ ସାରଙ୍କ କଥାକୁ ଅବମାନନା କରେ। ମୁଁ ବକ୍ସି ଜଗବନ୍ଧୁ ବିଦ୍ୟାଳୟର ହାୟାର ସେକେଣ୍ଡାରୀ ସ୍କୁଲକୁ ଗଲି ନାହିଁ। ତ ସେଥିପାଇଁ ସାରଙ୍କର ଗୋଟେ ଗୋଟେ ରାଗଟା ମୋର ରହିଗଲା।
ଲାଇଫର ସବୁଠୁ ବଡ ଭଲ ଡିସିସନ ଥିଲା ଏଇଟା
ଆଜ୍ଞା ସେଇଟା ହିଁ ମୁଁ ସେଇଟା ଏପର୍ଯ୍ୟନ୍ତ ବି ରିଏଲାଇଜ୍ କରୁଛି ଯେ ପୁଣି ଲାଇଫରେ ସବୁଠାରୁ ବ ଭଲ ଡିସିସନ ସେଇଟା ନେଇଥିଲି। ଆଉ ସାର୍ ମୋତେ ଏପର୍
ଜୀବନର ବଡ ଖରାପ ଡିସିସନ ହିଁ ସେୟା ଥିଲା। ଏ ପ୍ଲସ୍ ଥ୍ରୀରେ ଏବଂ ପ୍ଲସ ଟୁ ରେ ସେଇ କଲେଜ ରେ ପଢିବା?
ଆଚ୍ଛା ଆଚ୍ଛା ହଁ ସାର୍ ଆପଣ ବିଶ୍ୱାସ କରିପାରିବେନି ମୁଁ ଦୁଇ ବର୍ଷ ପାସ୍ ଆଉଟ୍ ହେଲେଣି ମାନେ ଗୋ ଗୋଟେ ବର୍ଷ ଉପରେ ହେଇଗଲାଣି ପାସ୍ ଆଉଟ୍ ହବା। ପ୍ଲସ୍ ଟୁ ସାର୍ ଆଜି ପର୍ଯ୍ୟନ୍ତ ବି ଏଇ ଯେଉଁ ଯାଇଥିଲେ ଡାକିଥିଲେ ଭୋଜିରେ। ସେଥିରେ ବି ଟାନା ବୋଲେ ସୋମେ ମୋ କଥା ଶୁଣିଲାନି ତାଙ୍କ ସ୍କୁଲ୍ ସାରଙ୍କ କଥାରେ ପଡ଼ିକି ଗଲା ବେସିକ୍ ସାଇନ୍ସ ବିଜେପିରେ ପଡ଼ିଥାନ୍ତେ ଆଉ ଚାରି ପାଞ୍ଚ ମାର୍କରୁ ଅଧା ପାଇଥାନ୍ତି। ବୁଝିପାରୁଛନ୍ତି ତ?
ଏଇଠୁ ଆପଣ ବୁଝିପାରୁ ଥିବେ ଆଉ ମୁଁ ବି ବୁଝିପାରୁଛି କେବଳ ସାର୍ ମାର୍ ପାଇଁକି ଆପଣଙ୍କୁ ଭଲ ପାଉଥିଲେ। ତା ବ୍ୟତୀତ ଆଉ କିଛି ବି ନୁହେଁ।
କୌଣସି ଇରାରେ ନଥିଲା ସାରଙ୍କର ମୋ ପ୍ରତି ସ୍ନେହ।
କାହିଁକି ନା ଯେ ଯେତେବେଳେ ଗୋଟେ ପିଲାଟା ପାସ୍ ଆଉଟ୍ ହେଇସାରିଲାଣି ତଥାପି ତାଙ୍କର ମାଇଣ୍ଡଟା କେବଳ ମାର୍କ ଚାକିରି ହ ଅଛି ଆଉ ପିଲା ଆଗକୁ କଣ କରିବ ସେ ଏଥିରେ ନାହିଁ।
ଆଜ୍ଞା ଆ ମୁଁ ବୁଝିପାରୁଛି। ଆଉ ସାର୍ ମୁଁ ମୋତେ ସବୁବେଳେ ଏମିତି ତାନା ମାରି ଫାଷ୍ଟ ଇୟରେ ମୋତେ ଏମିତି କହିଲେ ଯେ ତୁ ଲାଇଫରେ ତୁ ଯେତେ ପରିଶ୍ରମ କରୁ ତୁ କେବେ ବି ରଖିପାରିବୁି ନାଇଟି ପରସେଣ୍ଟ ମାର୍କ? ଆପଣ ଜାଣିଥିବେ ମତେ ସାର୍ ଡାଇରେକ୍ଟ କହିଲି ତୁ ବେସିକ୍ ସାଇନ୍ସରେ ପଢ଼ିଲେ। ତାପରେ କିନ୍ତୁ ମୋତେ ଇଂଲିଶରେ ସେତେବେଳେ ବୁଝାଇଥିଲେ ଯେ ନାଇଁ ମାର୍କ ହଁ କଲେଜ କିଛି ଡିସାଇଡ୍ କରେନି ଯେ ପଢ଼ିବା ଉପରେ ଡିପେଣ୍ଡ କରେ କଣ କେତେ ମାର୍କ ରହିବ?
ସେଇଆ ଆକ୍ଚୁଲ ଦ୍ୟାଟି ଇଜ ଦ ଫ୍ୟାକ୍ଟ।
ଆଉ କିନ୍ତୁ ସାର୍ ଏମିତି ସେ ସବୁ ମୁଁ ଇଏ କରୁଛନ୍ତି ଯେ ମାନକୁ ଲେଟ୍ କରୁଛନ୍ତି ଯେ ଆପଣ ବାଧ୍ୟ ହେବେ ଭିଜିବରେ ପଡ଼ିବା ପାଇଁ ବୁଝିପାରୁଛନ୍ତି ତ?
ହୁଁ।
ଯାହା ଡେଷ୍ଟିନ ଥିଲା ଯାହା ହବାର ଥିଲା ସେଇୟା ହେଲା ହୁଏତ। ଯାହା ହେଉଛି ପ୍ରଭୁଙ୍କ ଇଚ୍ଛା କିନ୍ତୁ ହଁ ଏଇ ସବୁ କାରଣ ପାଇଁ ସବୁ ଟିକେ ଖରାପ ହଉଛି ଆଉ ମାନେ ସାର୍ ଟିକେ ସେଦିନ ଡାକିଲା ଆମକୁ କିଛି ଦେଲେନି। ତାପରେ କାଲି ଏଇ ଭୋଜିରେ ଡାକିଲେ ମୁଁ ଯାଇନଥିଲିନି। ଖାଲି ଜିିତ୍ ଭାଇ ଯା ଗଲେ ବୋଲି ମୁଁ ଗଲି। ନହେଲେ ମୁଁ ଯାଇନଥାନ୍ତି।
ଆପଣ ବ୍ୟସ୍ତ ହୁଅନ୍ତୁନି। ଯୋଉ ପର୍ଯ୍ୟନ୍ତ ଆପଣଙ୍କ ମନ କହୁଛି ଆପଣ ଠିକ ବାଟରେ ଅଛନ୍ତି। ସେ ପର୍ଯ୍ୟନ୍ତ ଆପଣଙ୍କୁ କାହାର କଥା ଶୁଣିବାର ଆବଶ୍ୟକତା ନାହିଁ।
ଆଜ୍ଞା ସେଇଥାଇ।
କାହିଁକି ନା ଦଶମ ବେଳେ ମୋର ବି ବହୁତ ଇଚ୍ଛା ଥିଲା କି ଛୋ ଦଶମ ବେଳୁ ମୁଁ ଏହା ଆଶା କରି ରଖିଥିଲି କି ମୁଁ ବେସିକ ସାଇନ୍ସ ରେ ପଢିବି। ମାତ୍ର ଏମିତି ଗୋଟେ ଶିକ୍ଷକ ମତେ କହିଲେ ଏବଂ ମାନପଲେଟ କରିଦେଲେ ଯାହା ଫଳରେ ମତ୍ ଲାଷ୍ଟରେ ବକ୍ସି ଜଗବନ୍ଧୁରେ ପଢିବାକୁ ପଡିଲା।
ଆଜ୍ଞା। ସେ ତାଙ୍କରି ସେହି ପାୱାରକୁ ମୁଁ ହୁଏତ ସେ ମୁମେଣ୍ଟରେ ଭାଇ ବହୁତ ଡିଷ୍ଟ୍ରାକ୍ସନ ହେଇଯାଇଥିଲି। ମାନେ କଣ କରିବି? ଆଡେ ଘର ଲୋକ ମୋ ସ୍କୁଲ୍ ଟିଚର୍ ଯିଏକି ମୋର ସବୁବେଳେ ଭଲ ଚାହାନ୍ତି। ସେମାନେ ସବୁ ଚାହୁଁଛନ୍ତିଁ ବେସିକ୍ ସାଇନ୍ସରେ ପଢିବା ପାଇଁ। କିନ୍ତୁ ସେ ଚାହୁଁଛନ୍ତି ଯେ ବିଜେପିରେ ପଢିବା ପାଇଁ। ତ ମୁଁ କିନ୍ତୁ ଭଗବାନଙ୍କୁ ଡାକିକିନା ବେସିକ୍ ସାଇନ୍ସ ଚୁଜ୍ କଲି। ହୁଏତ ମୋତେ ଅଧିକା ପରିଶ୍ରମ କରିବା ପାଇଁ ପଡିଲା। କିନ୍ତୁ ତା ରେଜଲ୍ଟ ବି ଅଧିକା ଆସିଲା। କିନ୍ତୁ ସାର୍ ବି ସେ କଥା ବୁଝିପାରୁନାହାନ୍ତି। ଏପର୍ଯ୍ୟନ୍ତ ଯାଏ ବି ସେ କହୁଛନ୍ତି। ଆପଣ ଜାଣି ଆ
ପଯ୍ୟନ୍ତ ଯାଏ ତାଙ୍କର ଭ୍ରାନ୍ତ ଧ୍ରାରଣା ଅଛି।
ଆପଣ ଜାଣି ଆଶ୍ଚଯ୍ୟ ହେବେ। ଆମକୁ ଯୋଉ ଏମସି କ୍ୟୁ ଯୋଉ ଟେଷ୍ଟ କରୋଉଥିଲେ। ସବୁଦିନ ଗୋଟେ ଗୋଟେ ଚାପ୍ଟର ଏମିତି କୋଉ ବି ଟେଷ୍ଟପେପର୍ ରୁ ଏବେ ବି ସେ ଟେଷ୍ଟ କରଉଛନ୍ତି। ଆଉ ତାରି ଅନୁସାରେ ପିଲାଙ୍କୁ ମାନିକୁଲେଟ୍ କରୁଛନ୍ତି। ବୁଝିପାରୁଛନ୍ତି ତ।
ହଁ ବୁଝିପାରୁଛି। ସେ କେବଳ ମାର୍କ ଅନୁସାରେ ପିଲାଙ୍କୁ
ଆଜ୍ଞା। ଯୋଉ ପିଲା ଗୋଟେ ଗୋଟେ ପିଲାଟେ ଅଛି ସ୍ମୃତି ବୋଲି ଗୋଟେ ଜୁନିୟର ଟେ। ସିଏ ମୋର ମାନେ ଏମିତି ମୁଁ ଯାଇଥିଲି। ସିଏ ମୋ ପାଖ ପାଖରେ ଆସି ଏମିତି ହଠାତ୍ ବସି କଥାବାର୍ତ୍ତା ହେଲା। ହୁଏତ ସେ ଏତେ ଭଲ ନ ପଢିପାରେ। କିନ୍ତୁ ସେ କହୁଠେ ସବୁ ଦୁଃଖ କଥା ତାର ସାର୍ କେମିତି ମାନେ ଭଲ ପିଲାଙ୍କୁ କେମିତି ପ୍ରାୟୋରିଟି ଦେଉଛନ୍ତି। ଆଉ ଆମ ଆମକୁ ତାଙ୍କୁ କେମତି ପଚାରୁନାହାଁନ୍ତି ତାଙ୍କୁ ଚିଟ୍ ଚିଟ୍ ହେଉଛନ୍ତି ପଚାରିଲା ବେଳକୁ। ଗୋଟେ ମାନେ ଅନ୍ୟ ମନସ୍କର ରଉଛନ୍ତି ସେ ପଚାରିଲା ବେଳକୁ। କିନ୍ତୁ ଆପଣ ଦେଖିଥିବେ ଶୁଭମ କି ସୋନାଲି ପଚାରିଲା ବେଳକୁ ସାରେ ତାକୁ ଡାକି ଆଣି ତା ପାଖକୁ ଆଣି ବୁଝେଇଦେବେ।
ହଁ ସେ ଜିନିଷ ଟା ଆମେ ମର୍ମେ ମର୍ମେ ଅନୁଭବ କରିଛୁ। ମୁଁ ବି ଏମିତି ଥରେ ହେଇ ଥିଲା।
ହଁ।
ମୁଁ କଣ୍ଟିନିଉଟି ଆଣ୍ଡ ଦିଫ୍ରେନ୍ସବିଲିଟି ରେ ଗୋଟେ କୋଶ୍ଚିନ୍ ପଚାରିଲି। ସିଏ ମୁଁ ତାଙ୍କୁ ତିନି ଥର ନା ଚାରି ଥର ଆଟଲିଷ୍ଟ ମୁଁ ବାରମ୍ବାର ଗୋଟିଏ କୋଶ୍ଚିନ୍ କୁ କରିକି ଦେଖ ଦେଖେଇଲି ସେ ଦେଖିବି ନା ନାହିଁ। ମୋ ଖାତା ଟା ଧରି ଏଇ ଏମିତି ଜଷ୍ଟ ମୋ ଟେବୁଲ ଉପରେ ପଛରେ ଫୋପାଡି ଦେଲି। ଆଉ ତା ତାପରେ ମତେ କହିଲେ କି ତୁ ପ୍ଲସ୍ ଟୁରେ ଫେଲେ ହେଇଯିବୁ। କେବେ ବି ତୁ ମ୍ୟାଥ ଶିଖି ପାରିବୁନି। କଥା ଟା ମତେ ବହୁତ ଖରାପ ଲାଗିଲା।
ହଁ।
ଆଉ ମତେ ବହୁତ କାନ୍ଦ ମଧ୍ୟ ଲାଗିଲା। ଏ କଥାଟା ଶୁଣିିକି।
ଆଜ୍ଞା ସେଇଟା ହିଁ ସାର୍ ସବୁବେଳେ କରନ୍ତି। ମାନେ ଏମିତି ଡି ମୋ
ଯଦି ମତେ ସେ ସେତିକି ମୁଁ ବି ସେ ଭାବୁଛି ଯଦି ମତେ ସେତିକି ଆଟେନସନ ମାନେ ସେତିକି ମିଳିଥାନ୍ତା। କିମ୍ବା
ଆ ମତେ ବୁଝ୍ ଇଛା ଯାଇଥାନ୍ତା ତାହଲେ ମୁଁ ଆହୁରି ବେଟର କରିପାରିଥାନ୍ତି ଏଇ କଥାଟା ଏସ ଆର ସାର କେବେ ବୁଝିପାରିଲେନି।
ନା କେବେ ବି ବୁଝିପାରିଲେନି ଲାଷ୍ଟ ମୁମେଣ୍ଟରେ ଯାଇ ଜୁନିୟର ମାନଙ୍କ ଆଗରେ କହିଚନ୍ତି ଯେ ମାନେ ସାର୍ ଯେହେତୁ ମୁଁ ମ୍ୟାଥରେ ସବୁ ଠିକ୍ କରି ଆସିଥିଲି ମୁଁ କିନ୍ତୁ ଗୋଟେ ମାର୍କ ଭଗବାନଙ୍କ ଉପରୁ ଛାଡ଼ି ଦେଇେଇଥିଲି ଯେ ଯେତେ ମୁଁ ଠିକ୍ କରେ କିନ୍ତୁ କୋଉଠି କୋଉଠିନା କୋଉଠି ଭୁଲ ରହିଯାଇଥିବ ଭଗବାନ ଯଦି କୋଉଠି ମୋର ରଖି ଯାଇଥିବେ ତୁ ଗୋଟେ ମାର୍କ ମୁଁ କମେଇକିନା ସାରଙ୍କୁ କହିଥିଲେ ସାର୍ ମୋର ନାଇଣ୍ଟି ନାଇନ୍ ରହିବ ଏକ୍ସପେକ୍ଟେ୍ଡ୍ ମାର୍କ ଯିବ ମୁଁ ସାରଙ୍କୁ କହିଥିଲି ବୁଝିପାରିଲେ। ସାର୍ ଯେ ଜୁନିୟର ମାନଙ୍କୁ କହିଛନ୍ତି ସୋମ୍ୟକୁ ଏତେ ପଢ଼େଇ ପଢ଼େଇ କଣ ଲାଭ ହେଲା ମୁଁ ଗୋଟେ ସର୍ଟ କୋଶ୍ଚିନ ଭୁଲ କରିଆସିଛି ବୁଝିପାରୁଛନ୍ ବୁଝିପାରୁଛନ୍ତି ତ ମାନେ ସାର୍ ଙ୍କୁ ମୁଁ ସର୍ଟ କୋଶ୍ଚିନ୍ ଫେର କୋଶ୍ଚିନ୍ ଦେଲି ସାର୍ ଚେକ୍ କରନ୍ତୁ ସାର୍ ଚେକ୍ କଲେ କି ନାହିଁ ମୁଁ ଜାଣିନି କିନ୍ତୁ ସାରେ କହିଲେ କେମିତି ଜୁନିୟର ମାନଙ୍କୁ ଯେ ସୋମ୍ୟକୁ ଏତେ ପଢ଼େଇ ପଢ଼େଇ ଲାଭ କଣ ସେ ଗୋଟେ ସର୍ଟ କୋଶ୍ଚିନ୍ ଭୁଲ୍ କରିଛି। କିନ୍ତୁ ରେଜଲ୍ଟ୍ ବାହାରଲା ବେଳକୁ ଯେତେଳୁ ଶହେ ଦେଖିଲେ ସେତବେଳେ ତାଙ୍କ ସେ କଥା ଭୁଲିଗଲେ କିନ୍ତୁ ମୋର ସଠିକ୍ ରୂପେ ସେ କଥା ମନେଥିବ। ବୁଝିପାରୁଛନ୍ତି ତ
କଷ୍ଟ ହୁଏ ଏମିତି କଥା ଦେଖିକି।
ହଁ ବହୁତ ଉଦାହରଣ ଅଛି ଆପଣ ଇଥିପାଇଁ ମାନେ ଜଗବନ୍ଧୁ ହେଲା କି ଏଇ ଇଏ ହେଲା ନା ଏମାନଙ୍କୁ ସବୁ ବହୁତ ଆଟେନାଣ୍ଡ ଶୁଭମ ସୁନାଲିର କିଛି ପଇସା ନ ଦେଇ ଫିଜିକ୍ସ, କେମିଷ୍ଟ୍ରି ପଢ଼ାଇଲେ ବାୟୋଲୋଜି ପଢ଼ାଇଲେ। ଆଉ ଏମିତି ବହୁତ କିଛି ତାଙ୍କୁ ବହୁତ ସପୋର୍ଟ କହିଲେ ସେ ଗୋଟାଏ କୁଶ୍ଚେନ୍ ପଚାରିବେ ସାର୍ ଗୋଟେ କ୍ଲାସ୍ ନେଇ ତାଙ୍କୁ ବୁଝେଇ ଦେବେ କିନ୍ତୁ କିନ୍ତୁ ଆମେ ମୁଁ ଗୋଟାଏ କୋଶ୍ଚି
ଆମେ ପଛରେ ଦୌଡି ଦୌଡି ତଥାପି ସେ ଲେଟ ରେ ଆସିବେ ତାଙ୍କ ପିଲା ଛୁଆଙ୍କୁ ଛାଡିକି ତଥାପି ସେ ଆମକୁ ବୁଝେଇ ପାରିବେନି କହିବେ କି କାଲି ବସିବ କାଲି ଅପେକ୍ଷା କଲେ ଆଉଥରେ ବୁଝିବ ଏଇଭଳି ଭାବରେ ମୁଁ କଲ ମାନେ ଟ୍ୟୁସନ ଯାଇ କେତେ ଦିନ ମୁଁ ଯାଇକି ଫେରିକି ଆସିଅଛି।
ଆଜ୍ଞା ଯେହେତୁ ମୁଁ ହଁ ଟିକେ ଜଲଦି ବୁଝିପାରୁଥିଲି ଯଦି ପାଠ ତ ମତେ ଏତେ ଅସୁବିଧା ହଉନଥିଲା ସେ ନ ବୁଝେଇଲେ ବି ମୁଁ ମୋର ମୋବାଇଲ ଦେଖି ବୁଝୁଥିଲି କିନ୍ତୁ ସାରେ ଅପୋଜ କରୁଥିଲେ ଯେ ମୋବାଇଲ ଦେଖିବା ପାଇଁ ପିଲାମାନଙ୍କୁ। କିନ୍ତୁ ମୁଁ ସାରଙ୍କ କୌଣସି କଥା ଶୁଣୁନ ଯଦି ମୁଁ ବାୟଲୋଜି ଆଉ କିଛି ବି ମ୍ୟାଥ୍ ବୁଝିନପାରିଲେ ମୋବାଇଲ ଦେଖେ। ଆଉ ସାର୍ ମନା କଲେ ସାର୍ କୌଣସି ବି କୋଶ୍ଚିନ୍ ଆନ୍ସର ଲାଷ୍ଟ୍ କୁ ଆପ୍ଲିକେସନ୍ ଅଫ୍ ଦେରିଭେଟି ବେଳେ ସାର୍ କରାଇ ନଥିଲେ ହୁଏତ ଆପଣଙ୍କର କୌଣସି କାମ ଥିବ ପରବର୍ତ୍ତୀ ସମୟରେ ଆମେ ଚର୍ଚ୍ଚା କରିବା।
ଆଜ୍ଞା ଆଜ୍ଞା କଲଟି ରଖୁଚି ଏବେ ତାହେଲେ।